ହାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଉ ଙ୍କ କରୁଥିଲେ?
ଏଇ କାମ ସରଲା ବସିଛୁ ଆଉ ଆପଣ
ମୁଁ ଏଇ କାମ ସରଲା ମୋର ବି ବସିଛି ଆଉ। ଆଉ ଦେହପା ଭଲ ଅଛି?
ଆଜ୍ଞା ଆପଣଙ୍କ ଦେହପା ଭଲ ଅଛି
ହଁ ଦେହପା ଭଲ ଆଉ। ଆଉ ଏବେ ତ କିଛି ଦିନ ହବ
କିଏ ଅଛନ୍ତି?
ଘରେ ସବୁ ଏଇ ବାପା ମା ଆଉ ଭାଇ ଏମତି ଅଛନ୍ତି ଆଉ ଜେଜ ମା ଦାଦା ଖୁଡି ହ ଆଉ ଏବେ ତ କିଛି ଦିନ ହବ ରଜ ଗଲା ଆଉ ଆପଣଙ୍କ ସେପଟ ସାଇଟରେ ରଜ କେମତି ପାଳନ କଲେ?
ଆମର ଏପଟେ ରଜ ବହୁତ ଭଲ ଭାବରେ ପାଳନ କରନ୍ତି। ଆମର ଗାଁ ଗାଁଡେ ସାହି ଭିତରେ କମ୍ପିଟିସନ ହେଇକି ଦୋଳି ଲଗା ହୁଏ। ବାଗୁଡି ଖେଳିବାକୁ ଡକାନ୍ତି ପିଲା। ହଁ ବହୁତ ବହୁତ ଭଲ ଆକାରରେ ମା ଗୀତ ଗୀତ ଫିତ୍ ବଜେଇଥିବେ ନାଚ ଗୀତ ତ ହେ ଦୋଳି ଖେଳା ହେଇ ବହୁତ ଭଲଭା ବରେ ଦୋଳି ରେ ରାଜ ପଳନ କରନ୍ତି।
ଆମର ବି ଏପଟ ସାଇଟିରେ ବହୁତ ଭଲ ଭାବରେ ରଜ ପାଳନ ହୁଏ ରାମ ରଜା ହୁଅନ୍ତି। ଆଉ ଏମିତି ବହୁତ ଜାଗାରେ ରାମରଜା ହୁଅନ୍ତି ତାପରେ ମୀନା ବଜାର ପଡ଼ିଥାଏ ଦୋଳି ଫୋଳି ପଡ଼େ ଆଉ ଛୁଆ ମାନେ ଭାରି ଉତ୍ଫୁଲିତ ହେଇଯାଆନ୍ତି ଆଉ। ଆଉ ରଜରେ କି କି ପିଠା ସବୁ ହେଇଥିଲା?
ଆଉ ରଜରେ ପୋଡ ପିଠା ହେଇଥିଲା। ଉଁ ସିଝା ପିଠା ହେଇଥିଲା, କାକରା ପିଠା ହେଇଥିଲା, ଚକୁଳି ପିଠା ହେଇଥିଲା ଏମିତି ଆଉ ଆଉ। ଆଉ ଆପଣଙ୍କର?
ଆମର ସେଇ ପୋଡ ପିଠା ହେଇଥିଲା, କାକରା ହେଇଥିଲା, ମୁହାଣ୍ଡି ହେଇଥିଲା, ଆଉ ଏତିକି ଏଠା ମଝି ଦିନ ତ ସଂକ୍ରାନ୍ତି ଥିଲା ଆଉ ଉ ପ୍ରଥମ ଦିନ ତ ପୋଡପିଠା ହେଇପାରେନି ତା ପୂର୍ବ ଦିନ ହୁଏ ଆଉ ରାତିରେ ତା ପର୍ବଦିନ ପିଠା କରା ହେଇଥିଲା ପୋଡ ପିଠା ଆଉ ମୁହାଣ୍ଡି ପିଠା ହେଇଥିଲା ତା ପରଦିନ ସମସ୍ତେ ଖାଇଲେ, ତାପରେ ସଂକ୍ରକ୍ରାନ୍ତି ଦିନ ସେଇ ମୁହାଣ୍ଡି ପିଠା ହି ହେଇଥିଲା ତାପରେ ଶେଷ ରଜ ଦିନ କା କାକେରା ହେଇଥିଲା। କାକେରା ଆଉ ଚକୁଳି ଆଉ, ତାପରେ ସେଦିନ ସବୁ କୁଣିଆ ମିତ୍ର ଯେତିକି ଥାନ୍ତି ସବୁ ଆସିଥାନ୍ତି କାହିଁକିନା ରାମ ରଜା ହୁଏ ବୋଲି। ମୀନା ବଜାର ବୋହୁତ୍ ପଡିଥାଏ, ସମସ୍ତେ ବୁଲିବାକୁ ଯାଆନ୍ତି।
ହଁ ଆଜ୍ଞା।
ଆଉ ରଜ- ରଜରେ ଆପଣ ସବୁ କଣ କଲେ? ବୁଲାବୁଲି କୁଆଡେ କରିବାକୁ ଯାଇଥିଲା ନା ନାଇଁ?
ରଜରେ ନା ଆମେ ଶାଶୁଘର ବୋହୁ କୁଆଡେ ଯିବୁ ବୁଲିବାକୁ? ଏମିତି ଖାଲି ଘରେ ଗେଷ୍ଟ ବି ବୋହୁତ୍ ଆସିଥିଲେ କୁଣିଆ ବି ବହୁତ ଆସିଥିଲେ। ତାଙ୍କୁ ମାନେ ଖାଇବାକୁ, ଚର୍ଚ୍ଚା କରୁ କରୁ ଆଉ ବୋହୂ ର କର୍ତ କର୍ତବ୍ଯ କରୁ କରୁ, ଆଉ ଟାଇମ୍ ହେଲାନି ବୁଲିବାକୁ ଯିବାକୁ
ଓ ହୋ।
ଆଉ ଆପଣ ବୁଲାବୁଲି କରିଛନ୍ତି?
ମୁଁ ନା ମୁଁ ବି ସେଇ ହଁ ଘରେ ରହିଥିଲି, ସମସ୍ତେ ଆସିଥିଲେ ତାଙ୍କ ଚର୍ଚ୍ଚା କରୁ କରୁ ସମୟ ବି ଅ ଅତିବାହିତ ହେଇଗଲା ସେଇଥିରେ ଆଉ କୁଆଡେ ଯାଇ ହେଲାନି ଏ ଘର ପାଖରେ ଯାହା ଯେତିକି ମିନା ବଜାର ପଡିଥିଲା ଆମେ ସେଇ ଆମ ଆସିଥିଲେ ସବୁ କୁଣିଆ ତାଙ୍କ ସହିତ ମୁଁ ଯାଇଥିଲି ବୁଲିବା ପାଇଁ, ବୁଲିକି ଆସିଲେ ବୋହୁତ୍ ବୋହୁତ୍ ଦୋଳି ଫୋଳି ପଡିଥିଲା। ଆଉ ରଜଟା ରଜରେ ତ ଆମ ଓଡିଆ ମାନଙ୍କର ଗୋଟେ ଉ ବଡ ପର୍ବ।
ବହୁତ ବଡ଼ ପର୍ବ
ରଜମା ବସୁମତୀ ରଜବତୀ ହେଇଥାନ୍ତି, ସେଥିଲାଗି ପାଳନ କରାଯାଏ ସେ ସେଥିଲାଗି ଝିଅ ମାନ ସବୁ ରୋଷେଇ ବାସ କରନ୍ତିନି ଆଉ ଏବେ ତ କି ଏବେ ତ ସେମିତି କିଛି ନାହିଁ ହୁଁ।
ଏବେ ବି ବୋହୁତ୍ କମିଗଲାଣି ସେ ସବୁ ପରମ୍ପରା
ଗୋଟେ ଗୋଟେ ସାଇଡ ରେ ହଉଛି ସେମିତି ଝିଅ ମାନେ କରୁ କରୁନାହାନ୍ତି କାମ ଘରେ ରହୁଛନ୍ତି ତାପରେ ପାନ ଫାନ ଖାଉଛନ୍ତି, କଦଳୀ ପଟୁଆ ପିନ୍ଧୁଛନ୍ତି, ମାଟି ଉପରେ ଖାଲି ପାଦରେ ଚାଲୁନାହାନ୍ତି
ଲୁୁଡ଼ୁ ଖେଳ, ତାସ୍ ଖେଳ, କବାଡି ଖେଳ
ଆଉ ଆପଣଙ୍କ ସେପଟେ ସବୁ ଚାଷ ବାସ ଆରମ୍ଭ ହେଇଗଲାଣି?
ହଁ ରଜ ପରେ ପରେ ଚାଷ ବାସ ସବୁ ଆରମ୍ଭ ହେଇଯାଏ, ବର୍ଷା ଆସେ ବୋଲି ମୌସୁ ମୌସୁମୀ ଆସେ ମୌସୁମୀ ପରେ ପରେ, ହ ଫଳ ସବୁ କରାଯାଏ। ଆମର ତ ଏଇ ସାଇଟ୍ ରେ ଓନ୍ଲି ସେଇ ଧାନ, ଧାନ ହିଁ ହୁଏ। ଧାନ ଚାଷ ଆରମ୍ଭ ହେଇଗଲାଣି ଆଉ ସମସ୍ତେ ହଳଫଳ କଲେଣି। ଜମିରେ ଫସଲ ହେଲାଣି। ଆପଣଙ୍କର ସେଇ ପଟ
ହଁ ରଜ ଅସ୍ ଉଁ ବସୁମତୀ ତା ପରଠାରୁ ତ ଚାଷ କାମ ଆମ ଓଡିଆଙ୍କର ଆରମ୍ଭ ହେଇଯାଏ। ସବୁ ଚାଷବାଷ ହେଲାଣି ଆଉ।
ଆଉ ଆଉ କୁଣିଆ ପଳେଇଲେଣି?
ଆଜ୍ଞା ସବୁ କୁଣିଆ ପଳେଇଲେଣି ଏବେ ଯାହା ଆମେ ଘର ଲୋକ ଅଛୁ ଆଉ।
ଉଁ ହୁଁ। ଏ ଆଉ ଚାଷବାସ ସେପଟେ କଣ ଖାଲି ହଁ ଖିଆପିଆ ସଇଲାଣି ସେପଟେ କଣ ଚାଷ ବାସ ହୋଉଚି କେବଳ ଧାନ ନା ଆଉ କିଛି ଫସଲା ଫସଲ ହୁଏ?
ଏପଟେ ବାଦାମ ଚାଷ ହୁଏ, ମୁଗ ହୁଏ, ବିରି ହୁଏ। ଆଉ ଆମର ନଈଟା ଟିକେ ଦୂର ନଈରେ ସବୁ ପାଳ ସାଇଟରେ ସବୁ ସବୁ ପନିପରିବା ଚାଷ ଭୋଉତ କରନ୍ତି।
ଓହୋ ଆଉ ବୋଧେ ହୋଉଚି ବାଦାମ ଚାଷଟା ସରିଯାଇଥିବ।
ବାଦାମ ଚାଷଟା ଆ ସରିଗଲାଣି। ଫଗୁଣ ମାସରୁ ସେଟା ଓପୋଡା ଓପୋଡି ସରିଗଲାଣି।
ଉଁ ବାଦାମ କେମିତି ଉତ୍ପାଦନ କରାଯାଇଚି ଭଲ ହେଇଛି ନା
ଏବର୍ଷ ବାଦାମ ଭଲ ହେଇନି ମାନେ ତା ଦାନାଗୁଡା ବୋହୁତ କମ୍ ହେଇ କି ଏପଡ଼ ସାଇଟରେ
ଓହୋ ଆଉ କଣ ଫସଲ ସବୁ ହୁଏ?
ସେଇ ବିରି ହୁଏ, ମୁଗ ହୁଏ।
କୋଳଥ କୋଳଥ ଫୋଳଥ ଚାଷ କରାଯାଏ ନାହିଁ।
କୋଳଥ ନା ଆମ ଏପଟ ସାଇଟରେ କୋଳଥ ଆଉ ଏତେ ହୁଏନି।
ହୁଁ ହୁଁ।
ବିରି ମୁଗଟା ବିରି ଭୋଉତ ହୁଏ ମୁଗ ବି କମ ହୁଏ।
ଉଁ ହୁଁ ଆ ବାଦାମ ତ ତାହେଲେ ମାନେ ଦାନାଗୁଡା ବୋଧେ ଛୋଟଛୋଟ ହେଇଚି ହଁ ଏ ହଁ ବୋହୁତ ସାଇଡ଼ରେ ସେଇଆ ହେଇଚି ବାଦାମଗୁଡା ବୋହୁତ ଛୋଟଛୋଟ ହେଇଚି। ଏଇ ଯୋଉ ମଝିରେ ମଝିରେ ଦି ମେଘ ହେଇଯାଇଥାନ୍ତା ଯାହା ଠିକ ହେଇଥାନ୍ତା ବାଦାମ ମେଘ ହେଲାନି ପୁରା ଟୋଟାଲି ମେଘ ହେଲାନି ବୋଲି ସେ ସେଇଥିପାଇଁ ବାଦାମଗୁଡା ଦାନାଗୁଡ଼ା ବୋହୁତ ଛୋଟଛୋଟ ହେଇଚି। ଆଉ ସେରି ପୋଖରୀ ଫୋଖରୀ ପାଖରେ ଅଛି?
ଆମର ଏଠି ଗୋଟେ ପୋଖରୀ ପାଖରେ ଅଛି ପୁରା ଘର ପାଖରେ।
ମାଛଫାଛ ଚାଷ ହୁଏ ନା ନାହିଁ?
ନାଇଁ ନାଇଁ ମାଛଚାଷ ହୁଏନି ଏଠି ପସନାଲ୍ ଜଣଙ୍କର ଅଛି। ମାନେ ତାଙ୍କ ନିଜର ଅଛି।
ଏ ହଁ।
ଆଉ ସିଏ
ମାଛଚାଷଟା କିନ୍ତୁ
କରନ୍ତିିନି ଆଉ।
ମାଛ ଚାଷ କଲେ କିନ୍ତୁ ଭଲ ମାଛ ତ ଚାଷ କଲେ ଉପରେ ଯେତି କୁକୁଡା ଫୁକୁଡା ଚାଷ କରୁ ଥିବ ତାହେଲେ ଭଲ ହବ ସୁବିଧା ମାଛଚାଷ ତ ଏବେ ସରକାର ଋଣ ପ୍ରଦାନ କଲାଣି।
ଅ ହଁ।
ନା ପୋଖରୀ ଖୋଳାରେ ବି ଋଣ ଦେଲାଣି ଆମ ଏପଟ ସାଇଡ଼ରେ ବୋହୁତ ପୋ ପୋଖରୀ ଖୋଳା ହୋଉଚି ଲୋକମାନେ ଋଣ ଆଣିକି ପୋଖରୀ ଖୋଳୁଚନ୍ତି। ମାଛ ଚାଷ ବି କରୁଚନ୍ତି ସେଥିରେ ବୋହୁତ ଲାଭ ବି ତାଙ୍କୁ ସବୁ ପ୍ରଦାନ କରାଗଲାଣି।
ଆଜ୍ଞା।
ଆଉ କୁକୁଡ଼ା ଫାର୍ମ୍ ସବୁ ଅଛି ସେଠି ନା ନାଇଁ?
ହଁ କୁକୁଡା଼ ଫାର୍ମ ବହୁତୁ ଅଛି।
ହୁଁ ହୁଁ।
କୁକୁଡା଼ ଫାର୍ମ ବହୁତୁ ଅଛି। ଏଠି ବେଶୀ ଆମର ଏଠି-ଇ-ଇ-ଇ ଆମ ଗାଁ ସାଇଡ଼ ରେ ବେଶୀ-ଇ-ଇ-ଇ ସ୍ତ୍ରୀ ଲୋକ ହୁଅନ୍ତୁ କି ପୁଅ ପିଲା ହୁଅନ୍ତୁ, ସବୁ ମାନେ ଘରେ ସବୁ ଘରେ ବସିକିନା କାମ କଣ କୁହନ୍ତି, ଗୁଣ୍ଡି ସବୁ ବନାନ୍ତି।
ହଁ-ଅ-ଅ-ଅ ମାନେ ଯାହା, ହଁ। ଘରେ ବସି ସବୁ କରୁଛନ୍ତି ଆଉ। ଏବେ ତ ସେ ଯୋଉ ଏସ ଏଚ ଜି ଗ୍ରୁପ ଆସିଲାଣି ସେଥିରେ ବି ବହୁତ କାମ ଆସୁଛି।
ଆଜ୍ଞା ଆଜ୍ଞା। ମହିଳା ମାନେ ତ ବହୁତ କାମ ବି କରୁଛନ୍ତି ସେଇଥିରେ।
ହୁଁ। ସେଇଥିରେ କରିକି ବହୁତ ପଇସା ବି ଲୋକମାନେ ରୋଜଗାର କଲେଣି, ଆଉ କେହି ଘରେ ବସିବା ପାଇଁ ରାଜି ହଉନାହାନ୍ତି, ଭଲ ସର କାର ଗୋଟେ ଭଲ ଆୟୋଜନ କରିଛି ଯେ, ଏ ଲୋକମାନଙ୍କୁ ଏକାଠି, ମହିଳା ମାନଙ୍କୁ ଏକାଠି କରି ସେମାନେ ଗ୍ରୁପ ରେ କିଛି କାମ କରିପାରୁଛନ୍ତି, ଆଉ ଋଣ ବି ବହୁତ ତାପରେବି କମ୍ ସୁଧରେ ଲୋକମାନଙ୍କୁ ଋଣ ଯୋଗାଇ ଦିଆଯାଉଛି, ଯୋଉଟା କି ବହୁତ ସୁବିଧା ହଉଛି ସ୍ତ୍ରୀ ଲୋକମାନଙ୍କର। ଆଉ ଆପଣ ସେଇ ଗ୍ରୁପ ରେ ଅଛନ୍ତି ନା ନାହାନ୍ତି?
ନା ନା ମୁଁ ଗ୍ରୁପରେ ନାହିଁ।
ହୁଁ ହୁଁ କିନ୍ତୁ ଭଲ ହଉଛି। ନା ନା ମୁଁ ବି ନାହିଁ ମୁଁ ଶୁଣିଛି ବହୁତ କମ୍ ସୁଧରେ ଲୋକମାନଙ୍କୁ ଋଣ ଯୋଗାଇଦେ ଆଉ ମାଛ ଫାଛ ଚାଷ ହଉଛି ସେ ତାହଲେ ଆଉ କୁକୁଡ଼ା
ହଁ ଏଟା ଆମର ଏପଟେ କୁକୁଡା ଚାଷ ବି ହଉଛି-ଇ-ଇ-ଇ। ମାଛ ଚାଷ ହଉଛି।
ଉଁ ଆଉ ପନିପରିବା ଯୋଉ ଚାଷ ହଉଛି ସେମାନେ କେମିତି ବେପାରୀ କିି ଦଉଛନ୍ତି ନା-ଆ-ଆ-ଆ
ପନିପରିବା ସବୁ ନିଜେ ବି ବେପାର କରୁଛନ୍ତି ଚାଷୀଙ୍କୁ ବି ଦଉଛନ୍ତି ମାନେ ବେପାରୀଙ୍କୁ ବି ଦଉଛନ୍ତି।
ହ
ବାଦାମ ବି ସେମିତି ଚାଷୀମାନେ-ଏ-ଏ-ଏ ଦୁଇ ପଇସା ଲାଭ କରିବା ପାଇଁ ବି
ହ
ଏମିତିଆ ବିକୁଛନ୍ତି।
ହଁ ସେ ନିଜେ ବିକିଲେ ଟିକେ ଯାହା ଲାଭ ହୁଏ ନହେଲେ ବେପାରୀ ମାନଙ୍କୁ ଦେଲେ କିଛି ବି ଲାଭ ହୁଏନି। ହୁଁ କମ୍ ଦାମ ରେ, ହୁଁ-ଉ-ଉ-ଉ କମ୍ ଦାମ ରେ-ଏ-ଏ-ଏ କମଡାମ୍ ରେ ସେମାନେ ନିଅନ୍ତି, ନେଇକି ସେମାନେ ଦେଖିଲା ବେପାରୀ ମାନେ ବହୁତ ରେଟ୍ ରେ ବିକ୍ରି କରନ୍ତି। ଯେବେ ସେଇଥିପାଇଁ ଚାଷୀ ମାନଙ୍କର ବେଶୀ ଲାଭ ହେଇପାରୁନି।
ହଁ ଧାନ ଚାଷ ବି ସେଇଭଳିଆ। ସେ-ଏ-ଏ-ମ୍ ଅନଉଛନ୍ତି ଦବା ପାଇଁ ମଣ୍ଡେଇକି ହେଲେ ମଣ୍ଡିରେ କମ୍ ରେଟ୍ ରେ ଦିଆହଉଛି।
ଆଉ ତାହେଲେ ରୋଷେଇବାସ ଆଜି କଣ କରିଛନ୍ତି?
ବଷେଇବାସ ଆଜି ଭାତ ହେଇଛି, ଡାଲମା ହେଇଛି, ମଞ୍ଜା ରାଇ ହେଇଛି। ଆଉ ଶାଗ ଭଜା ହେଇଛି। କଞ୍ଚନ ଫୁଲ ଜାଣିଛନ୍ତି ନା? ସେଟାକୁୁ ବେସର କରାହେଇଛି।
ହୁଁ। ଓହୋ ମଞ୍ଜାରାଇ ବି ହେଇଛି ନା ମଞ୍ଜାରାଇ କେମିତି କେମିତି-ଇ-ଇ ତାର-ଅ-ଅ-ଅ କେମିତି ବନେଇଲେ ତାର ପ୍ରଣାଳୀ ଟା କଣ?
ମଞ୍ଜା-ଆ-ଆ ମଞ୍ଜାକୁ ଫାଷ୍ଟେ-ଏ-ଏ-ଏ ତାର ଗୋଟେ ବାହାରେ-ଏ-ଏ କାଟିଲେ ମଝିରେ ସୂତା ଭଳିଆ ବାହାରେ ତାକୁ ଭଲ ଭାବରେ କାଢିବାକୁ ପଡେ।
ହ
ତାକୁ ଧ୍ୟାନ ଦେଇକି ତାକୁ-ଉ-ଉ ସୂତାକୁ କାଢିବେ। ତାପରେ ତାକୁ କାଟି କୁଟିକି
ହଉ ଆଜ୍ଞା ହଉ ଆଜ୍ଞା ଆମେ ହଉଚି ଆପଣଙ୍କର ବହୁତ ସମୟ ସମୟ ନଷ୍ଟ କରିଦେଲୁନି। ଆଉ ଆମେ ପଛରେ କଥା ହଉଚୁ ଆଉ।
ଆଜ୍ଞା। ଆଜ୍ଞା ନମସ୍କାର।